କିଏ କହୁଥିଲେ?
ଆଜ୍ଞା ବନ୍ଧୁ ନମସ୍କାର।
ଆଜ୍ଞା ନମସ୍କାରମ।
କଁ କରୁଛନ୍ତି?
ଏଇଟି ଆପଣ ତ ଜାଣିଥିବେ ଏବେ ଯେହେତୁ ଅ ଚାଲିଚି ଆ ଗ୍ରୀଷ୍ ଷ୍ମର ପ୍ରବାହ ସେଥିପାଇଁ ଆଉ ବାହାରେ ପ ବସିଛି ପବନ ଟିକେ ଖାଉଚି ଆଉ କଁ କରିବି।
ତମର ସିଆଡେ ପାଗ କେମିତି ଅଛି?
ପାଗ ଏବେ ପୁରା ଗ୍ରୀଷ୍ମ ପ୍ରବାହ ବହୁତ ଜୋର ଅଛି ଗରମ ହେ ପନ ହଉଚି ଦେହକୁ ପୁରା ଜୋର।
ଆଁ ପୁ ଆମ ଆଡେ ଏଠି ବର୍ଷା ହେଇଥିଲା ଯୋଉ ବର୍ଷା ଉଠେଇଥିଲା। କିନ୍ତୁ ବର୍ଷା କୁଆଡ଼େ ପଳେଇ
ଆଜ୍ଞା ବର୍ଷା ତ ଅନୁଭବ ସାଙ୍ଗେ ପଳେଇଥିଲା।
ଲା ପାଗ ଏଇନା ବହୁତ ଭଲ ଅଛି ଆମର। ଆଜ୍ଞା
ଆଜ୍ଞା।
ବର୍ଷା ଏବେ ବର୍ଷା ଆସ ଥିଲା ବହୁତ ଜୋର ବର୍ଷା ଆସିଥିଲା ବହୁତ ଜୋରେ କିନ୍ତୁ ଏବେ ନାଇଁ ଏବେ ପୁରା ଫା ଙ୍କା ଏ ଗରମ ହଉଚି ଜୋରେ।
ହଁ ଆପଣ ଜାଣିଥିବେ ଆମେ ଯୋଉ ଗାଁ ଗୋଟେ ଗାଁର ଲୋକ ଯେହେତୁ ଆଉ ଗଣେଶ ପୂଜା ଆଜ୍ଞା। କିଛି ଦୂରରେ ଆ ଆଜ୍ଞା କିଛି ଦୂରରେ ଆମ ଘର। ଆଜ୍ଞା ଆମର ଆମ ଗାଁର ଅଷ୍ଟପୋହରୀ ଗ୍ରାଦି ନିକଟସ୍ତରେ।
ଆଜ୍ଞା ସେଇଠି ମୁଁ ଶୁଣିଆ ମୁଁ ସେଇଠି କଁ ଶୁଣୁଥିଲି ବହୁତ ସେଠି କଁ ମୁଁ ଯାଇଥିଲି ବି ତମ ମାନେ ଗାଁକୁ ସେଇଠି ପାଣି ବହୁତ ଯ ମାନେ ରହୁଚି କାମ ହଉନି ଏବେ କେମିତି କଁ ଅଛି ସେଠି ପରିସ୍ଥିତି ଟିକେ କହିବେ?
ହଁ ଆଜ୍ଞା।
ଏ ଏ ପରିସ୍ଥିତିି କେମିତି କଁ ଅଛି ଟିକେ କହିବେ? ଆଜ୍ଞା। ଏବେ ପାଣି ହେଇଚି, ନା ଭଲ ଅଛି ଟିକେ, ନା ସଫ ପା ହେଇଗଲାଣି ନା କେମିତି ଆଉ ରୋଡ ହେଲାଣି ଟିକେ କହିବେ?
ହଁ ହଁ ରଷ୍ଟୋରି ପାଖରେ ଆମର ଯେ ତୁ ହୁଏ ଆମର କଣ ଗଣେଶ ପୂଜା ହୁଏ, ସେଠି କଁ ହୁଏ ଆମ ଅଧିକାଂଶ ସମୟ ସେଠି କଣ ପାଣି ଜମି ରୁହେ କାଦୁଅ ପଚା ପାଣି ରହିକି କଁ ହୁଏ କହିଲେ ସେ ଜେଗାଟି ପୁରା
ଯେ ପାଣି ବେଶୀ ଜମିକି ରୁହେ ତମ ଗଣେଶ ସେଠି ସେଠି ଗଣେଶ ପୂଜା ହେଲେ ତ ପାଣି ସେଠି ପିଲାମାନ ଯୋଉ ସେଠି ଅଛୁ କରନ୍ତି ସାଙ୍ଗ ତମ ସାଙ୍ଗମାନେ ବଡ଼ ଭାଇ ଯୋଉ କରନ୍ତି ସେଠି ସ
ହୁଁ
ହୁଏ ସେ ପାଣି ଫାଣି ସେଠି ସଫା ହୁଏ। ସେଠି ଯୋଉ ବେଶୀ ଜମିକି ରୁହେ ସେଠି ସାଙ୍ଗ ନା ନା ସେଠି ସେ ଯୋଉ ଗାଁରେ ଯୋଉ ହୁଏ ନା ସାଙ୍ଗମାନୋ ଯୋଉ ଗଣେଶ ପୂଜା ହୁଏ ସେଠି ତମକୁ ସେଠି ନିକଟରେ ଅଷ୍ଟ ପ୍ରହରି କତିରେ ଗଣେଶ ପୂଜା ହୁଏ ନି କି?
ଆଜ୍ଞା ଗଣେଶ ପୂଜା ହୁଏ। ସେଠ ସେଠି ବହୁତ ପାଣି ଜମି ରୁ ଅଧିକାଂଶ ବର୍ଷକ ବାର ମାସ ଯେହେତୁ ଆପଣ ଭାବୁ ସବୁ ବାର ମାସ କିପରି ପାଣି ଜମି ରହେ। ଆ ସେଠି ଅଛନ୍ତି କିଛି ଲୋକ ଆଜ୍ଞା। ଆଜ୍ଞା କିଛି ଲୋକ ସେଠି ଅଛନ୍ତି ଯୋଉମାନେ ତାଙ୍କ ଗୁହାଳର ଉ ପାଣି ଗୁହାଳର ପଚରା ଗୋବର ପାଣି ଆଉ ଡ୍ରେନ୍। ପାଣି ଏବଂ ଲାଟିନ୍ ପାଣି ମଧ୍ୟ ସେଠି ବାହାରକୁ ନିଷ୍କାସିତ କରୁଛନ୍ତି।
ଆଜ୍ଞା ଆ ସେଠି ତୁମେ ଯୋଉ ହୋଉଛି ଗଣେଶ ପୂଜା। ଶୁ ଶୁଣନ୍ତୁ ଗଣେଶ ପୂଜା ହଉଛି ବର୍ଷା ତ ହୁଏ ଗଣେଶ ପୂଜାରେ। ଠାକୁର ତମ ଯେ ଠାକୁର ରଖ ଷ୍ଟେ ହଁ। ଠାକୁର ଯେଉଁ ହୁଏ ଷ୍ଟେଜ ମାନେ ରଖନା ତଳେ ଇଏ ପ ଏଇ ରଖ।
ନା ଶୁଣନ୍ତୁ ଯେହେତୁ ସେ ଜାଗାଟି କାଦୁଅ ସବୁବେଳେ ରହେ। ସେଥିପାଇଁ ମହରମ ସେଠି ପଡେ କିମ୍ବା ଡଷ୍ଟ ପକା ହୁଏ ଯେ ପକା ହେଏ ସେଠି ଜାଗା ଟାକୁ ଟିକେ ଖିଲା କିବା ସନ୍ତୁଳିତ ବସ୍ତ ନେଇ ଆସନ୍ତି ତାପରେ ଷ୍ଟେଜ କରା ହୁଏ। କାରଣ ଠାକୁର ତଳେ ରହିଲେ ଓଦା ହେଇଯିବେ ତ ଟିକେ ଯଦି ଓଦା ଅଛି ବତୁରିକି ଠାକୁର ଗଳି ପଡିବେ ସେଠି। ଷ୍ଟେଜ ରଖା ଯାଏ ଷ୍ଟେଜ ରଖି ବାଉଁସ କୁ ମାରିବା ଟିକ କଷ୍ଟକର ହୁଏ। ଯେହେତୁ ସେଠି ପାଣି ପୁରା ଜମି ରହିଥାଏ। ଖୋଳିକି ସେଠି ଜାଗାଟି କରାଯାଏ। ସଫା କରି ସେଠି ଆରମ୍ଭ କରାଯାଏ। କଣ କହିଲେ?
ଆଜ୍ଞା ସେଠି ତମର ଯୋଉ ହଉଛି ବର୍ଷା ତମର ତ ଭସାଣି ହୁଏ।
ଆଜ୍ଞା।
ନା ତ ଭସାଣି ଡିଜେ ଫିଜେ ମାନେ ଡିଜେ ଆଉ ଗାଡି ଆସିବେ ସେଠି କେମିତି କଣ ତମର ହୁଏ ସେଠି। ମାନେ ଭଲ୍ ସେ ମାନେ ଭଲ ହୁଏ ମୁଁ ପୁଣି ମାନେ ଆମଠୁ ତୁମର ବେଶୀ ଭଲ ହୁଏ। ତମ ବେଶୀ ସାଙ୍ଗ ତମ ସାଙ୍ଗମାନେ ବଡ଼ ଭାଇ। ମାନେ ବହୁତ ମାନେ ଇଏ କରନ୍ତି। ବର୍ଷା ହେଲେ ବି ତମର ଠାକୁର ଆସେ ତମର ଭଲ ଗାଡି ଆସେ ସେଠି ଯେ ତମର। କେମିତି କଣ ମାନେ ପ୍ରସ୍ତୁତ ହୁଏ ଟିକେ କିହିବେ?
ଯେହେତୁ ଯାହାବି ହେଇଯାଏ ବର୍ଷା ବାତ୍ୟା ଯାହାବି ଆସୁ କିନ୍ତୁ ଆମର ଅ ଗଣେଶ ପୂଜା ଟା ହବା ନିଶ୍ଚିନ୍ତ। କାରଣ ସେ ଯୋଉ ଯେହେତୁ
ଆଜ୍ଞା ଆପଣଙ୍କତିରେ କୋଉ ଭାଇ ଅଛି। ଛି ନା ପାଟି ଟିକେ ଶୁଭୁଛି ତମେ ଟିକେ ସାଇଟ ଗୋଟେ ଜାଗାରେ ବସି ଯାଆନ୍ତୁ।
ସିଏ ମଧ୍ୟ ଗଣେଶ ପୂଜାର ଗୋଟେ ଜଣେ ସଦସ୍ୟ। ସେ ମଧ୍ୟ ଅଛନ୍ତି ସେଠି ଆଉ ଶୁଣନ୍ତୁ ସେଠି ଯେତେବେଳେ ହୁଏ। ଆଉ ଆମେ ପ ସମସ୍ତେ କଣ କରନ୍ତି ନିଜ ଭସାଣି ଦିନ ମାନେ କିମ୍ବା ଶେଷ ଦିନ ଗଣେଶ ପକାନ୍ତି ସେଦିନ ଭସାଣି କରି ନିଅନ୍ତି। ଏବଂ ଡିଜେ କେ ଗାଡି ମଡିକି ଆଣନ୍ତି। ଆ ଠାକୁ ଠାକୁର ରଙ୍କୁ ଉଲ୍ଲାସ ମନ ନେଇକି ଯାଆନ୍ତି। କିନ୍ତୁ ଆମର କିଛି ଅଲଗା ଆମେ କଣ କରନ୍ତୁ ଯୋଉ ଠାକୁର ଆମେ ଆଣୁ ଆମ ଆମର ଆମ ନିକଟସ୍ଥ କିଛି ଦୂରରେ
ଦେଖିଛି ତମ ଠାକୁର ଆସିଲା ମୁଁ ଦେଖିଛି ତମ ଠାକୁ ଆସିଲା ବେଳେ କଣ ମାଇକି ପୁରା ବାଜିକି ଆସିବ ଧୁମଧାମ ହେଇକିନା। ବାନଙ୍କ ସାଙ୍ଗମାନେ ବଡ଼ ଭାଇମାନେ ବହୁତ ନାଚି ନୁଚି ଆସିଥିବେ ଢୋଲ ବାଜେ ଆଉ ଠାକୁର ଆସେ ଟ୍ରାକ୍ଟର ରେ ଆସେ ମୁଁ ଦେଖିଛି ବହୁତ ଭଲ ଲାଗେ ତୁମ ଠାକୁର ଆସିଲା ବେଳେ ମୁଁ ଦେଖିଛି ବହୁତ ଭଲ ଲାଗେ ମୋତେ।
ଆଜ୍ଞା ଆମ କିଛି ନିକଟସ୍ଥ ଆମ ବଜାରରେ ଜଣେ ଅଛନ୍ତି ବଙ୍ଗାଳୀ ଦାଦା ସିଏ ସେଇ ଠାକୁରଟି କରନ୍ତି ହେଲା। ଶୁଣନ୍ତୁ ଆମେ ତାଙ୍କୁ ଦେଇଦଉ
ଯେ ମୁଁ ଆମ ଠା କରଇ ସେ ବି ବଙ୍ଗାଳୀ ଦାଦା କରନ୍ତି। ବହୁତ ଭଲ ସିଏ କରନ୍ତି। ବହୁତ ଭଲ ଠାକୁର ସିଏ କରନ୍ତି। ତାଙ୍କର ବହୁତ ଭଲ ଭଲ ଲାଗେ ତାଙ୍କୁ।
ଆଜ୍ଞା ସିଏ କରନ୍ତି ଯେହେତୁ ସିଏ ବହୁତ ସୁନ୍ଦର କରନ୍ତି ସେଥିପାଇଁ ସେଇଠୁ ଆମେ ଆଣୁ। ସେଠୁ ଆଣିଆ ଆମେ ଡି ଜେ ଗାଡ଼ି। ଗାଡ଼ି ଆଣି ବ ଢୋଲ ବଜେଇ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ବଜେଇ ଅ ଠାକୁରଟିକୁ ଉନସ ମନରେ ଘରକୁ କିମ୍ବା ଗାଁକୁ ନେଇକି ଆସୁ ଆ ଗାଁ ରେ ଯେପରି ଆପଣ ଜାଣିଥିବେ ସେପରି ସେ ଯେତେବେଳେ ବର୍ଷା କାଦୁଅ ପାଣି ହେଇଥାଏ କିନ୍ତୁ ବର୍ଷା କାଦୁଅରେ କିଛି କିଛି ନ ଥାଏ ସମସ୍ତେ ଉଲ୍ଲାସ ମନ ଇଚ୍ଛା ନାଚନ୍ତି କାରଣ ଅ ଠାକୁର ଗାଁକୁ ଆସୁଛନ୍ତି ଗଣେଶ ଉଁ ଉଁ ଗାଁକୁ ଆସୁଛନ୍ତି ଓମ୍ ଠା ଉ ଗାଁ କୁ ଆସୁଛନ୍ତି ଆଜ୍ଞା ଗାଁକୁ ଆସୁଛନ୍ତି ସେ ନା ଚିକି କି ଉଲ୍ଲାସ ମନରେ ଗାଁକୁ ଆସନ୍ତି।
ଆଜ୍ଞା ତମେ ନା ତମେ ନାଚୁଛ ସେ ଯୋଉ କାଦୁଅ ଯୋଉ ପା ଯୋଉ କା ମାନେ ପାଣି ହେଇଥିବ ଏ ବର୍ଷା ରୁ। ଯଉ ଗୋବର ପାଣି ଆଉ ଯଉ ପାଣି ହେଇଥିବ କିଏ କଣ ଛାଡ଼ିଥିବ ମାନେ ପାଣି। ସେଠୁ କେମିତି ମାନେ ତାକୁ ସଫା କର ନା ତାଙ୍କ ଉପରେ ସେ ଯୋଉ କାଦୁଅ ଖତ ଉପରେ ନାଚ।
ଆଜ୍ଞା। ସେ କିନ୍ତୁ ଶୁଣନ୍ତୁ ଆପଣ ହଁ ଆଜ୍ଞା ସେ ଗୋବର ପାଣି ଯାହା ବି ପାଣିରେ ଆମେ ନାଚୁ କାରଣ। ସେ ପାଣି ଆ ଅସପରିଷ୍କାର ହେଇଥାଏ କିନ୍ତୁ ଉଁ ଠାକୁରଙ୍କ ଆସି ଖୁସି ରେ ଆମେ ସବୁ ଭୁଲି ଯାଉ ସେଥିରେ ନାଚୁ ଗଡ଼ୁ ସବୁ କରୁ ଠାକୁର ଆସ ରୁହନ୍ତି ସେଠି ସନ୍ଧ୍ୟା ଆଜ୍ଞା। ଆଜ୍ଞା ପୂର୍ବ ରାତିରେ ଆମେ ଠାକୁର ଟିକୁ ନେଇ ଆସୁ ଆମ ଗାଁକୁ ବୁଝିଲେ?
ଆଜ୍ଞା ଆ ମୁଁ ଦେଖିଛି ଆପଣ। ଉଁ ବହୁତ ଥର ମାନେ ଆରଥରକ ଯୋଉ ଆଣିଥିଲେ ଠାକୁର ଯୋଉ ଦିନ ଠାକୁରଙ୍କର। ପୂଜା ଥିଲା ଗଣେଶ ଠାକୁରଙ୍କ ପୂଜା ତମେ ସେଇଦିନ ଆଣିଥିଲ ଚାରିଟା ବେଳକୁ। ମୁଁ ଦେଖିଥିଲି ଆପଣ ଆଜ୍ଞା ସେଇଠୁ ମୁଁ ଆ ଆଜ୍ଞା।
ହଁ ସେଥିପାଇଁ ଆମେ ସ-ସକାଳ କିମ୍ବା ଚା ଅ ଚାରଟା ବେଳ ସମୟ ନେଇ ଆସୁ। ଆଣିକି ସେଠି ଠାକୁର ଟି କୁ ସ୍ଥା ପନ କରିଦଉ ସ୍ଥାପନ କରି ସେଠି ତାପରେ ଆମର ଇଏ ରାତିକୁ ଆମର ନନା ଆସନ୍ତି। ସେଠି ଅ ସବୁ ସାମଗ୍ରୀ ମଧ୍ୟ ଆମେ ସାଙ୍ଗରେ ନେଇ ଆସିଥାଉ ଛକରୁ ଆମେ ସେଠି ପୂଜା ଆରମ୍ଭ କରୁ ପୂଜା। ଆରମ୍ଭ କରି ଆମେ ଠାକୁରଟିକୁ ସ୍ଥାପନ କରି ଉ ପୁଷ୍ପାଞ୍ଜଳି ଦେଇ ଆମେ ନିଜ ନିଜ। ଖାଦ୍ୟ ଖାଉ। ଖାଦ୍ୟ ଖାଇ ଖାଦ୍ୟ ଖାଇ ଶୁଣନ୍ତୁ ରାତିରେ। ଆଉ କୁହନ୍ତୁ ଆପଣ କୁହନ୍ତୁ ଆପଣଙ୍କ ଘର ପାଖରେ ଯେହେତୁ ମନ୍ଦିରଟି କୁହ।
ଆପଣଙ୍କର ଯୋଉ ଭୋଜି ହୁଏ ମୁଁ ଭୋଜି ବି ଯାଇଛି ଖାଇବାକୁ ଆପଣଙ୍କ ଭୋଜି ବହୁତ ଭଲ ଲାଗେ ଆ ଆପଣଙ୍କ ଭୋଜି କିଏ କରନ୍ତି ମାନେ କୋଉଠୁ ରୋଷେଇୟା ଆସନ୍ତି କରନ୍ତି ଆପଣଙ୍କ ଭୋଜି?
ଆଜ୍ଞା ଆମର ମଧ୍ୟ ଯୋଉ ଗଣେଶ ପୂଜାରେ ଆମର। ଭଲ ଭୋଜି କରାହୁଏ ଆମର ଗାଁ ଗାଁ ର ସମସ୍ତଙ୍କୁ ଡକା ଯାଇ। ସେଥିରେ ଭୋଜିରେ ସାମିଲ କରାଯାଏ ଏବଂ ସେ ଉଲ୍ଲାସ ମନ୍ ମଧ୍ୟ ଭଲ ସ୍ଵାଦ ସ୍ଵାଦି ଖାଦ୍ୟକୁ ସମସ୍ତେ ଖାଆନ୍ତି ଗାଁର ଏବଂ ଭିକାରୀ। ଏବଂ ଗରିବ ଲୋକଙ୍କୁ ମଧ୍ୟ ସେଥିରେ ବ ଡକାଯାଇ ଆମ ସମସ୍ତିକି ସନ୍ମାନର ସହ ଖାଦ୍ୟ ଦିଆଯାଏ। ଏବଂ ଯୋଉ ଖାଦ୍ୟ ଗୁଡ଼ିକ ବଳିଯାଏ ରାତିକୁ ସେଇ ଖାଦ୍ୟ ଗୁଡ଼ିକ ନେଇ ଆମ ନିକଟ ମନ୍ଦିର ଆ ମହାବିନାୟକ ମନ୍ଦିରରେ ସେଠି ମାଙ୍କଡ ଗୁଡ଼ିକୁ ମଧ୍ୟ।
ହଁ ମୁଁ ଦେଖିଛି ମୁଁ ରା ରାତିରେ ମୁଁ ଥରେ ରାତିରେ ଯାଇଥିଲି ଆପଣ ଉଁ ଟ୍ରାକ୍ଟରରେ ନେଇ ନଦୀକି ନେଇକି ଯା ଆଉ ଯାଇଥିଲେ। ମାଙ୍କଡ କୁ ଦେଇଥିଲେ ଖାଇବାକୁ ଭାତ, ଡାଲି ନେଇଥିଲେ ମୁଁ ଦେଖିଥିଲି ଭାତ, ଡାଲି ଖାଲି ନେଇଥିଲେ। ଖାଇବାକୁ ମାନେ ମା-ମାଙ୍କଡ଼ ବି ଖାଉଥିଲେ।
ଆଜ୍ଞା ଆଜ୍ଞା।
ନେଇକି ଯାଇ ତମେ ଯାଇଥିଲ ସେଇ ଠିକୁ।
ଆଜ୍ଞା ଆପଣ ଜାଣିଥିବେ ଯେ ଆଜ୍ଞା ମୁଁ ମଧ୍ୟ ଯାଇଥିଲି ଆପଣ ଜାଣିଥିବେ ଖାଦ୍ୟଟି ନଷ୍ଟ କରିବା ଅପେକ୍ଷା ମାଙ୍କଡ ମାନଙ୍କୁ ଦେଇଦେଲେ ସିଏ ମଧ୍ୟ ଖାଇକି ସିଏ କିଛି
ତ। ଏମିତି କେହି ଖାଇବେନି ଫୋପାଡ଼ା ଫୋପାଡ଼ିବେ ସେମିତି ମା ଙ୍କଡ ସିଏ ଖାଇଦେଲେ ଆହୁରି ବହୁତ ଭଲ। ଆଜ୍ଞା ତମ ସେ ଯୋଉ ଠା କୁର ଯୋଉ ଆସିବେ ତ ମଠାକୁ ମାନେ ଭୋଜି ଭୋଜି କେମିତି କଣ? ତ କିଏ କରନ୍ତି ତମ ସାଙ୍ଗମାନେ ତମ ଭାଇ ବଡ ଭାଇ ନା ତମ ସାଙ୍ଗମାନେ ନା କିଏ କରନ୍ତି ଏମିତି ଭୋଜିରେ ଯୋଉ ପସ୍ତ କିଏ ଡାକନ୍ତି ଯୋଉ
କୁହନ୍ତୁ କୁହନ୍ତୁ ଗଣେଶ ପୂଜାରେ ଆମର ସେ
ଆଜ୍ଞା।
ଗଣେଶ ପୂଜାରେ ଆମର ସେପରି କିଛି ନଥାଏ ସମସ୍ତେ ଭାଇ ବନ୍ଧୁ କୁ କୁଟୁମ୍ବ ଦାଦା ଖୁଡି ମଉସା ମାଉସୀ ପିଇସି ସମସ୍ତେ ସମାନ ସେଥିରେ ସମସ୍ତେ ସେଥିରେ ଭାଗିଦାରୀ ହୁଅନ୍ତି। ଏବଂ ସେ ଦ୍ଵିତୀୟ ଦିନ ଆମର ସେ ଭୋଜିଟି କରାଯାଏ ଭୋଜି କରି ଆମେ ସମସ୍ତେ ଖା ମଧ୍ୟ ଦିଆଯାଏ ଯେଉଁ ବଳିଯାଏ ତାକୁ ବଣ୍ଟନ କରାଯାଏ ଆଉ ଭଷାଳୀ ଦିନ ଭଷାଣି ଦିନ ମଧ୍ୟ ରାତିକୁ ଭସାଣିରୁ ଆସିଲା ପରେ ମଧ୍ୟ ପୁରୀ ଏବଂ ତରକାରୀର ବ୍ୟବସ୍ଥା ହେଇଥାଏ। ଯାହା ଆମେ ସମସ୍ତିଙ୍କୁ
ଥର ମୋ ସାଙ୍ଗମାନେ ମୋ ସାଙ୍ଗଟେ ମାନେ ତମ ଗାଁର ମୋର ସାଙ୍ଗଟେ ଥିଲେ ସେ କହୁଥିଲେ? ତମ ଆରଥର ଯୋଉ ଆସିଥିଲା ପୁରୀ ଯୋଉ ଆଳୁକଷା ହେଇଥିଲା ତମ ଆଳୁ କଷା ବହୁତ ରାଗ ହେଇଯାଇଥିଲା ଆରଥରକନା।
ଆଜ୍ଞା। ବହୁତ ସୁନ୍ଦର ସୁନ୍ଦର ସୁନ୍ଦର ଚିନ୍ତାଧାରା ଆମ ଗ ସୁନ୍ଦରଚିତା ଚିନ୍ତାଧାରା ଆମ ଗାଁ ଲୋକଙ୍କର ଯେହେତୁ ସେଥିପାଇଁ ଆମେ ବହୁତ ଖୁସିରେ ଆମେ ସେ ପର୍ବଟିକୁ ପାଳନ କରୁ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଏଇଥର ତମର ଯୋଉ ଗଣେଶ ପୂଜା ହବ ମତେ ଟିକେ ଡାକିବ ମୁଁ ତ ଏଠି ଅଛି ଖାଲି ମୋତେ ଡାକିବ ମୁଁ ଯିବି ଟିକେ ଦେଖିବି ତମ ଭସାଣି ଆସୁଛି ଠାକୁର ମାନେ ଆଇଲା ଦିନ କେମତି ଭଲସେ ଆସଛି ଦେଖୁଛି ବହୁତ ଭଲ ଲାଗୁଛି ତମର ଆସିଲେ ଠାକୁର। ଆଉ ଗଲାବେଳେ ବହୁତ ଭଲରେ ଯାଉଛି ତମ କୋଉଠି ଯିବ ମାନେ ପା ପାଟି ଆମର ଆସିଲାବେଳେ ଝଗଡ଼ା ହୁଏ ପାଟି ହୁଏ। ତମର ପାଟି ନାହିଁ ତମର ପୁରା ମାନେ ଇଏରେ ହୁଏ।
ଆଜ୍ଞା ଶୃଙ୍ଖଳା ସହ ଆମର ଆଜ୍ଞା ଶୃଖଳା ସହ ଆମର ସବୁ ସମାପନ ହୁଏ ଆପଣ ଯେବେ ଏଇ ବର୍ଷ ତ ବିତିଗଲାଣି ଆର ବର୍ଷ ଯେହେତୁ ହବ ଯେବେ ଗଣେଶ ପୂଜା ଆପଣ ନିଶ୍ଚିନ୍ତ ଡାକିବେ ଆପଣ ଆମ ଆମ ଗଣେଶ ପୂଜାରେ ଭାଗିଦାରୀ ହେବେ ସବୁ କର୍ମ ହଁ ଏକା ସାଙ୍ଗରେ କରିବୁ ଆଜ୍ଞା ଆପଣ ରୁହନ୍ତୁ ଆପଣ ରୁହନ୍ତୁ ମୋର ଟିକେ କାମ ଅଛି ମୁଁ ଯିବି ରୁହନ୍ତୁ।
କଲ୍ କଲ ଭାଇ ହିଁତ ଯିବିି ଟିକେ ରହୁଛି ଆଉ
ଆଜ୍ଞା ଆଜ୍ଞା।